ହ୍ୟାଲୋ। କଣ କରୁଚ?
ଏଇଠି ଆମ ବାରିରେ ବୁଲୁଛି ଆଉ।
ଆଉ ତମର ସବୁ ଭଲ ନା?
ହଁ ସେଇଭଳିଆ ଦୁଃଖେ କଷ୍ଟେ ଚାଲିଛି ଆଉ କଣ କରିବା।
ଆଉ ତମ ବୋଉଙ୍କ ଦେହ ଭଲ ଅଛି ନା?
ହଁ ତାର ଟିକେ ଥିଲା ପ୍ରୋବ୍ଲେମ ଯାଇଥିଲୁ ମେଡ଼ିକାଲ ଆଉ।
କଣ ହେଇଥିଲା କହିଲ କଣ ହେଇଥିଲା?
ଏ ତାର ଟିକେ ଅଣ୍ଟା ପ୍ରୋବ୍ଲେମ।
କଣ ହେଇଥିଲା ଅଣ୍ଟା ପ୍ରୋବ୍ଲେମ?
ଅଣ୍ଟା ଟିକେ ପ୍ରୋବ୍ଲେମ ଥିଲା ଆଉ।
କଣ ଅଣ୍ଟା ପ୍ରୋବ୍ଲେମ ଥିଲା?
ଏ ଅଣ୍ଟାଟା ସେ ଯୋଉ ଇଏ କତିରେ ହାଡ କତିରେ ଟିକେ ସେ ଟିକେ ନାକୁରୁ ସେଇ ଇଏ ଟା ଟିକେ ଗ୍ୟାପ୍ ହେଇଯାଇଥିଲା ଆଉ।
ଓହୋ କୋଉଠି ଯାଇଥିଲ ଦେଖିବା ପାଇଁ?
ଘସିିପୁରା,
ଘଶିପୁରା କଣ କହିଲା ଡାକ୍ତର?
ଡାକ୍ତର କହିଲେ, ବେଲଟ ପିନ୍ଧିବ ମେଡିସିନ ଦେଇଛନ୍ତି ମା ସେ ପାଇଁ ମାସେ ମେଡ଼ିସିନ ଖାଇବ ଅଧିକ ସେଥିରେ ସିଏ ଭଲ ହେଇଯିବ, ଆଉ ନଈଁ କିି କାମ ଧନ୍ଦା କରିବ ନାାଇଁ ପଖାଳ ଖାଇବ ନାହିଁ,
ନ ହଁ,
ବେଲ୍ଟ ସବୁବେଳେ ପିନ୍ଧିବ,
ବେଲଟ ସବୁବେଳେ ପିନ୍ଧୁଛନ୍ତି ତ,
ହଁ ପିନ୍ଧୁଛି,
ଓ ହୋ, ଆଉ ତମ ଘରେ କିଏ କିଏ ଅଛନ୍ତି?
ଆଉ ମୋ ସ୍ତ୍ରୀ ମୋ ବୋଉ ଆଉ ମୋ ପୁଅ ସେ ତାର ଦିଲ୍ଲୀରେ।
ସେ ଦିଲ୍ଲୀରେ କଣ କରୁଛନ୍ତି?
ଦିଲ୍ଲୀରେ ଚାକିରି।
କି ଚାକରି?
ସାମସଙ୍ଗ ମୋବାଇଲ।
ତାହେନେ ତାଙ୍କୁ ଅଫର ଆସୁ ଥିବେ ମୋବାଇଲ ର।
ହୁଁ।
କେବେ ଆସେ କୋଉ ଟାଇମରେ?
ଅଫର କଣ ତାଙ୍କର ଦ ମୋବାଇଲ ଗୁଡଆ ସବୁ ଆସେ ଆଉ ଯେତେବେଳେ ନୂଆ ନୂଆ ମୋବାଇଲ ସବୁ ବାହାରିବ ନୂଆ ଲଞ୍ଚ ହବ ସେ କାଇମରେ ସେ ରିପବ୍ଲିିକ ମୋବାଇଲ ଆପ ସେ ଆ
ଓହୋ ତାଙ୍କୁ ତାହେଲେ ତ ଫ୍ରିରେ ମିଳୁଥିବ?
ଫ୍ରିରେ ମିଳିବନି ଫ୍ରିରେ ଗୋଟେ ଗୋଟେ ମୋବାଇଲ ମିଳେ ଆମର ଦୀପାବଳି ଟାଇମରେ।
ସବୁ ବର୍ଷ ଦୀପାବଳିରେ ମିଳେ? ସେ ସେରା କଣ କରନ୍ତି?
ଏଇଟା ବିକି ଦିଏକୁ କାହାକୁ ଦେଇଦିଏ ମୋ ବୋଉ ଯୋଉ ମୋବାଇଲଟା ଦେଇଛି ମୁଁ ବହୁତ ଭାବଛି ଆସିକି ସାତ ବର୍ଷ ସେଇ ମୋବାଇଲ ଟା। ନାଇଁ ମୋ ଭାଉଜଙ୍କୁ ଉଁ ହୋଉଛି ଗୋଟେ ଦେଇଥିଲେ ନା କଣ?
କୋଉ ଭାଉଜଙ୍କୁ?
ମୋ‌ ବଡ଼।
ପଇସା ଦେଇଥିଲେ ବୋଧେ?
କେତେ ଟଙ୍କା
ସେଇଟା ବେଶୀ ଦାମୀ ମୋବାଇଲ ନୁହଁ ସେଇ ଆଠ ଦଶ ହଜାର ବାର ହଜାର ଭିତରେ ହଉଛି ମୋବାଇଲଟା
ଓହୋ
ଭୂମିରେ ଦୀପାବଳି ଟାଇମ୍ ରେ ଆଉକୁ ଭଲ ଭଲ କ ସବୁ ବାହାରେ ଆଉ ବେଳେ ବେଳେ ବିକିଦିଏ ସେ ମୋବାଇଲି
ହୁଁ ତାହେଲେ ଏଇ ବର୍ଷ ଦୀବାଲିରେ ତ ଫୋନ ଟା ମତେ ଦେବେ।
ହୁଁ ସେ ଫୋନ ତମେ ଭଲ ଫୋନ ଆବନ ନୂଆ ଫୋନ ଆଣ ତମେ କଣ ଧରିବ?
ଆ
ଏ ଭଲ ଫୋନ ହବନି ନା ଆମଙ୍କର ଦଶ ବାର ହଜାର ଟଙ୍କା ଭିତରେ କଣ ଭଲ ଫୋନ ଆସିବ।
ଓୋ ହୋ ଆମ ବାହରେ ଗୋଟେ କୋଳି ଗଛ ଅଛି ଆମ ବାରିରେ ଗୋଟେ କୋଳି ଗଛ ଅଛି।
ହୁଗୁଳୀ
ବରକୋଳି ବୋଧେ?
ହୁଁ ଅଛି।
ହଁ କୋଳି ହୁଏ ନା ହୁଏନି?
ହୁଏ।
ଓହୋ ମିଠା
ହୁଁ ବହୁତ ମିଠା।
ଆଉ ଯୋଉଟା ଭିଡିଓ କଲରେ ଦେଖେ ସେଇ କୋଳି ଏସ ଟା କୋଉଟା?
ସେ କୋଳି ବସ୍ତା ଏ
ଓହୋ ଆଉ ତୋର ଖାଇସାଇଲଣି?
ହଁ ଖାଇସାରିଲୁଣି।
ଆମର ଆଜି ମଟନ ହେଇଥିଲା।
ହଁ
ହଁ
କିଏ କରିଥିଲେ ମଟନ
ହଁ ମୁଁ କରିଥିଲି
ହୁଁ ହୁଁ
ଆଉ ଗୋଟେ କଥା ଜାଣିଚ ଆମ ଘରେ ମଟନ୍ କିଏ ଖାଆନ୍ତିନି।
ହଁ ହଁ ତମ ଘରେ ମଟନ ମଟନ କେହି ଖାଆନ୍ତିନି?
ନା ମୋ ସ୍ୱାମୀ ଖାଆନ୍ତି ଟିକେ ଟିକେ।
ଉଁ ହୁଁ
କଣ କହୁଥିଲ?
ଏ ଯୋଉ ମୁହଁ ତମର ଶୁଖୁଆ ଖାଇବା ମୁହଁ ତମେ ମଟନ କଆଡୁ ଖାଉଛ?
ତମ ତମ ମୁହଁ ସେତିକି ବି ଶୁଖୁଆ ବି ଖାଇବା ଲୋକଭଳିଆ ବି ନୁହଁ। ତାଠୁ ବି ହୀନ।
ଖାଇବା ଲୋକ ମଟନ ତମକୁ କିଏ ଆଣିକି ଦଉଛି?
ଆଗେ ମତେ ଦେଖିବ ତାପରେ କହିବ କଥାବାର୍ତ୍ତା। ଆଉ ମୋ ମୁଁହଟା କଣ ଖାଇବା ଲୋକ, ତମ କଥା ମୋ ଉପରୁ
ଖାଲି ବଏଲର
ହଁଅଅ
ଖାଲି ବଏଲର
ବଏଲର କଣ ପାଇଁ?
ଆଉ ଯୋଉଁ କଣ କହୁଥିଲି ମ ଆଉ ହୁଁ ମୋବାଇଲ ଯୋଉ ପୁଅ ଯୋଉଠି ନାହିଁ ମୋବାଇଲ ଇଲି ଟିକେ କମ୍ ମ ଧର ଆ ତିରିଶ ହଜାର ଟଙ୍କା ମୋବାଇଲି କେ ପନ୍ଦର ହଜାର ଟଙ୍କାରେ ମିଳିଯିବ। ହୁଁ ମୋବାଇଲ ସବୁ ଆମେ ଧରୁୁନା ଆଉ ଏବେ ସିନା
ତମେ ସେଉଠୁ ଆଣିଲନି?
ସେଠୁ ସେ ଖାଲି ସ୍ୟାମସଙ୍ଗ୍ ମୋବାଇଲ୍ ମିଳିବ ନା ଅଲଗା କିଛି ମୋବାଇଲ୍ ମିଳିବନି।
ହଉ ସାମସଙ୍ଗଟା ବି ଭଲ କମ୍ପାନୀ ନୁହଁ କି?
ହୁଁ ମୁଁ ଧରି ନଥ୍ ଧରିଥିଲି ନା। ସାମସଙ୍ଗ୍ ମୁଁ ସବୁବେଳେ ଧରୁଥିଲି ଏଇଟା ସିନା ମୋର ଇଏ ମୋବାଇଲଟା, ସେଟା ମୋର ବି ଫୋନ୍ ସେଇ କମ୍ପାନୀ।
ହୁଁ ଉଁ ଉଁ ସେବି କଉ ସାମସଙ୍ଗ୍ ଧରୁନାହାନ୍ତି।
ସାମସଙ୍ଗ୍ ଫୋନ୍ ଧରୁଥିଲା ସେଟା ଗେମିଙ୍ଗ୍ ପାଇଁ ଆଣିଥିଲା ସାମସଙ୍ଗ୍ ଫୋନଟା ବେଶୀ ଭଲ ଗେମିଙ୍ଗ୍ ପାଇଁ ନୁହଁ ତ। ଏଇନା ଆମେ ଯୋଉ ଫୋନଟା ଧରୁ। ସେଇଟା ଗେମିଙ୍ଗ୍ ଫୋନଗୁଡା ସେଥିପାଇଁ ଆଣିଥିଲା ଗେମ୍ ଖେଳିବା ପାଇଁ
ହଁଅଅ ସବୁ ଏମିତି ହେଇ ପଇସା ବରବାଦ୍।
ହୁଁ ଉଁ ଉଁ ଗେମ୍ ଖେଳୁ କିନ୍ତୁ ମୋର ତ କାଇଁ ମୁଁ ତ କାଇଁ ଟଙ୍କାଟେ ପଇସା ବର୍ବାଦ କରିନି।
ଅହହ ତମେ ତ ସବୁଠୁ ବୁଦ୍ଧିଆ।
ହୁଁଉଉଉ
ଆଉ ଗରମ ହଉଛି ନା ଆମ ଆଡେ ପ୍ରବଳ ଗରମ ହଉଚି।
ଆମେ ଏଣ୍ଟରଟେନମେଣ୍ଟ ପାଇଁ ଖେଳୁ ପଇସା
କଣ ଗୋଟେ ସାଉଣ୍ଡୁ ହଉଚି।
ଓହୋ ଏଟା ଏ ବାଡିଟାରେ ପିଟୁଥୀନିଟିକେ।
ହଁ।
ଏଇ କି ଥଣ୍ଡା ଥଣ୍ଡା ପବନ ଦଉଛି ଆମ ବାରିରେ।
ଆମର ବାହାରେ ଗରମ ହଉଛି ଏଠି।
ଓହୋ କି ଥଣ୍ଡା ପବନରେ ବାବା ମସ୍ତ କନ ଇଚ୍ଛା ହଉଛିଇଠି ଗୋଟେ ଖଟ ପକେଇକି ଶୋଇ ପଡନ୍ତି ଇଛା ହଉ ଯଦି ଗୋଟେ ଖଟା ପକେଇକି ଶୋଇପଡନ୍ତି କି।
ଆ ଶୋଇପଡ ସେଇଠି।
ମୋର ଗୋଟେ ଛୋଟ ଦଉଡିଆ ଖାଟଟେ ଅଛି। ମୁଁ ତାକୁ ଟେକିକି ଆଣିକି ଏଇଆ ଏଇଆଡେ ଶୁଏ ଏଇଆଡେ।
ଏ ଭଗବାନ ଆଉ ତମ ଆଡେ ସବୁ ଧାନ ଚାଷ ହେଲାଣିନା ହେଇନି।
ଧାନ ଚାଷ ହେଇନି ହଳ ମାନେ ସୋଇଲାଣି କହିଲା ଭଳିଆ। ହଳ କରାହେଇଛି। ମାନେ ଏକ ଏାରଆ କରାଇଛି।
କଣ କଣ ହୋଇଛି।
ଏକ କରିଆ।
ହ ତମର କର ନା।
ଆମର କରୁ ଯେ ବଖରା ଦେଇ ଦେଇଛନ୍ତି ଆଉ ଗୋଟେ ଦିଟା ବିଲ ଏମିତି ହାତରେ କରୁ ଆଉ
ଓ ହୋ ହଁ ଦୂରରେ ବିଲ ନା ପାଖରେ
ପାଖରେ ବି ଦୂରରେ ବି ତ ଏଇ ଆଜି ଗଛ ବିଲଟା ଆମର ଏଇ ଯୋଉ ଅର୍ଜୁନ ଡେଙ୍କା ଗଛ ଟା
ଓ ହୋ।
ସେଠି ଆମର ବିଲ ଗୋଟେ ଅଛି।
ଆଉ ତମର ଧାନ ବୋସୁଅନ୍ତି ନା ବସାନ୍ତିନି। ଧାନ ବସନ୍ତି ନା?
ନା।
ଆଉ ତମ ମାଁ
ଆଉ ଏଇ ଦି ଦିଟା ବିଲ ଏଇଠି ଦିଟା ବିଲ ଏଇ ଦିଟାଙ୍କ ଅଛି ଯେ ଦିଟାକୁ ଯଦି କଭର କରିକି ବାଡ଼ କରିଦେବେ ତାହେଲେ ବଡ ବାରିଟେ ବାହାରିବ। ଏଇଟା ଚାଷ ତ ହଉନି କିନ୍ତୁ କଭର କରକି ଯୋଦି ବାଢ଼ କରିଦେଲେ ବଡ ବାରିଟେ ବାହାରିବ ଆଉ ଏଇଉ ଏଇ ଯୋଉ ଏଇ ଏଇ ଜାଗାଟା ଏଇ ଯୋଉ ମଝି ବିଲଟା ଏଟା ଆମର।
ଓହୋ।
ଏ ଯୋଉ ଆମ ମାହାରିଆ ଟା ଯୋଉ ଯାଇଛି ସେତେବେଳେ ଆମର
ତମର ସେଢ଼େ ଚାଷ ବାଷ କିଛି ହଉନି ସେଇ ଜାଗାଉଢ଼ାରେ।
ଜାଗ ଗୁଡରେ ନା ହେରା ଚାଷ କରିଥାନ୍ତୁ ପଢ଼ିଆ ପଢ଼ିଚି ଆଉ।
କିଏ ତମର ଏତେ କୁଡିଆ
କୋଡ଼ିଆ ମଝିରେ ମଝିରେ ନନା ତାଙ୍କର ସେ ବିଲଟରେ କରନ୍ତି ସାରୁ ଫାରୁ ଲଗାନ୍ତି ଆଉ ଏବେ କିଛିନି ପଳଆ ପଡୁଛି ଫାଙ୍କା ରହୁଛି ଆଉ ଚଳପ୍ରଚଳ ପାଇଁ ଆଉ।
ଓଉ ତମର ସାରୁ ଲଗାନ୍ତ କି? ଆମର ବି ଲଗାନ୍ତି। ଆମ ଲଗାନ୍ତି ତୁ ହେଲେ ଦି ବର୍ଷ ହେଲା ଲାଗୁଛି। ସେ ପଟା ଆମ ବାରିରେ
ଏ ଯଉ ଏଇ ଯୋଉ ସାରୁ ଗଛର ହେଇଛି ଏଆରା ପାଣି ସାରୁ ଗୁଡା ନା ପାଣି ଅଲଗା ଯୋଉ ବଣଆ ସାରୁ ସେଇଟା ଖାଇ ହବନି ନା? ଏଇ ଏଇ ସା ସାରୁ ରା ଯେତେବେଳେ ମାନେ ପୁରା କଢ ହେଇ ଆସିବ ବାହାରିବ ସାରୁ ପତ୍ର ବାହାରି ଆସୁଥିବ ସେଇଟା ନେଇକି ଗୋଟେ କରନ୍ତି ବଢିଆ ସାରୁ ଘରୁ ପ
ହଁ ତମର ଆଡେ ଖାଲି ସମସ୍ତେ ହଁ ମୁଁ ବି ସେ ଦେଖୁଛି ତମର ଆଡେ ଖାଲି ସେଇ ସ
ଆମର ଗୋଟେ ଆମର ଗୋଟେ ଫେମସ ଫେମସ ୟୁଟ୍ୟୁବର ଅଛି ଆମ ଗାଁରେ ଗୋଟେ ଫେମସ ୟୁଟୁବର ଅଛି ଯେଜେମା ହାଣ୍ଡି ଶାଳ ସର୍ଚ୍ଚ କରିଦବ ଆସିବ। ଟିଏ ତାର ଏଇ ରେସିପି ଟା ସିଏ। ସେ ତା ମାନେ ଚାନେଲ ରେ ଛାଡିଛି। ତାଙ୍କ ଘର ଆକଚୁଲି ଆମ ଗାଁରେ ହେଇଟି ଥିଲା ତାଙ୍କର ଉଠିକି ପଳେଇଲେଣିି ସେ ଗଣ୍ଡା ସେପ ସେପଟକୁ ଗଣ୍ଡା ସେପଟକୁ ପଳେଇଚନ୍ତି।
କଣ୍ଡା ସେପଟେ ଘର ଅଛି।
ହୁଁ ଆମ ଗାଁ ରେ ଯେତିକି ଗ ଆମ ଗାଁ ର ଆମ ଗାଁରେ ଯେତିକି ଗୁ ଘର ପରିବାର ନାହିଁ ଆମ ଗାଁ ରୁ ଠି ଯାଇ ସେପଟ ରହିଲେଣି ତା ଠୁ ଅଧିକ ଲୋକ।
ଅ ହ
କାରଣ ହେପଟ ଫାଙ୍କା ଏରିଆଟା ଫାଙ୍କା ଏରିଆଟା ଯୋଉ ସେଟା ଗୋଟେ ଥିଲା ସେଟା ଗୋଟେ ଗଣ୍ଡ ଜେନା ଘର ଖଞ୍ଜା ଥିଲା ହେଠି ପାଞ୍ଚ ଛଅଟା ପରିବାର ରହୁଥିଲେ ସବୁ ଉଠିିକି ସେପଟକୁ ପଳେଇଛନ୍ତି।
ଆଉ।
ଆମ କୁଅ ସେଇଟା ଖାଲି ସମସ୍ତେ ଅଛନ୍ତି ଘର ଦୂଆର କରିଦେଇଛନ୍ତି ବୋଲି ନହେଲେ ଆକଚୁଆଲି ଏଠି ଗେଞ୍ଜ ରେ କରିବାର ନଥାଏ କେବଳ କରିବାର ଗୋଟିଏ ଇଏ ହେଉଛି ସମସ୍ତେ ମିଳିମିଶି ସାଇଡ଼ରେ ଅଛନ୍ତି ବୋଲି ଏଠି ମ ଅଲଗା ମଜା ଲାଗିବ ବୋଲି କରାହେଇଛି ନହେଲେ ଅଲଗା ଆଡ଼େ ଘର କରି କାଟିଆ ରହିଥାନ୍ତେ
ସେ ରାସ୍ତା ଆଡେ କରିଥିଲେ ବୋଇଲେ ଭଲ ହେଇଥାନ୍ତା ପୁରା ଫାଙ୍କା ଜାଗାରେ
ଏକାଟିଆ
ଭଲ ହେଇଥାନ୍ତା ସେଠି ପୁରା ଫାଙ୍କା ଜାଗା
ହଉ ତମେ ରୁହ ଆମେ ଯାଉ ଆମର କାମ ଅଛି ଟିକେ
ହଉ ହଉ ହଉ